ହଁ
ହଁ କି ମୋର ଜିଓ ସିମ୍ ରେସ୍ ଜିଓ ଏଁନ ଯୋଉ ଫାଷ୍ଟ ସିମଟା ନାହିଁ କି ବାଲାନ୍ସ ସରିଗଲା ତ ଆଜି ସେଇ ନମ୍ବରକୁ ଜଣେ କଲ୍ କରିଦେଇଥିଲା ମୁଁ ଏବେ ସିମ୍ ଟୁ ରେ ଅନ୍ କରିଚି ସିମ୍ ୱାନକୁ ଯୋଉ କଲ୍ କଲେ ଏଇଟା ନେଟ୍ ଚାଲିଲାନି ଆଉ ସେଥିପାଇଁ କଟିଗଲା କଲଟା ବୋଧେ?
ଅ ହ
ହଁ ତାପରେ ବି ଏଠି ଟିକେ ଇନ ମାନେ ଇସ୍ ହଉଚି ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହଉଚି ସବୁବେଳେ?
ଓହୋ ଭୁବନେଶ୍ୱରରେ କେମିତି କଣ ନେଟୱାର୍କ ପ୍ରୋବ୍ଲେମ ରହୁଚି?
ନାଇଁ ଏଇଟା ମାନେ ତମାଣ୍ଡର ରହୁଚି ନା ଟିକେ ନାକ୍ ଏପଟୁ ଆଇଲା ବେଳକୁ ଟିକେ ମାନେ ଅସୁବିଧା ହଉଛି ବହୁତଥର କମ୍ପ୍ଲେନ ପକେଇଲାଣି ତଥାପି କିଛି ହଉନି।
ହଉ।
ଆଉ କଣ କରୁଛି?
ଏବେ ଆଉ କଣ କିଛି କାମ ନାହିଁ?
ନା ଏବେ ଆଉ କଣ ଟିଉସନ୍ ଯାଇଥିବେ ଟିଉସନ୍ ଥାନ୍ତା ସକାଳୁ। ସାତଟା ରୁ ଟ୍ୟୁସନ କରେ ତାପରେ ଆସିକି ଘରେ ଏମତି ଫୋନ୍ ଫୋନ୍ ଟିକେ ଦେଖେ ମାମା ହରିଆକୁ ନହଲେ ଟିକେ ହେଲ୍ପ କରେ ରୋଷେଇ ଫୋସେଇ କରିବା। ତାପରେ ପୁଣି ଖାଇ ଦେଇକି ଟିକେ ରେଷ୍ଟ ନେଇକି ପୁଣି ତିନିଟା ରୁ ଟିଉସନ୍ ଆଉ।
ଆଚ୍ଛା।
ଆଉ। ହଁ ସଣ୍ଡେ ପାଇଁ ଆଜି ନାହିଁ ଟ୍ୟୁସନ ଆଉ।
ମାନେ ଶୁଭା ଗଲାଣି।
ଆଜି ସଣ୍ଡେ ଅଛି ନା ଆଜି ସଣ୍ଡେ ଅଛି ନା ସେଥିପାଇଁ ଟ୍ୟୁସନ୍ ଛୁଟି ଅଛି ଆଉ।
ହଁ ସେଥିପାଇଁ ବୋଧେ କହିଲି।
ହଁ।
ପିଲାମାନଙ୍କୁ ବି ଟିକେ ରେଷ୍ଟ ଦବା ଦରକାର ନହେଲେ ବିରକ୍ତି ହେଇକି ଟିଚର ମାନଙ୍କ ଉପରୁ ହାତ ଉଠେଇଦେବେ।
ପିଲାମାନେ ତ କହିବେ କହିବେ ଟ୍ୟୁସନ ନ ହଉ ଟୋଟାଲି ଆଉ।
ହଁ ଆମ ଘରେ ସେମିତି ମୁଁ ଆମ ଛୁଆକୁ ପଢଉଛି ଦିଦି ଙ୍କ ପୁଅ ଟାକୁ। ମୁଁ ଆଇଲା ମାନେ ଘରକୁ ତାର ମାନେ ସରିଗଲା ଆଉ ନାଇଁ। ତା ମାମା ଆଗେ ଯିଏ ବସିଥିବ ତୁ ବସେ ତୁ ବସେ ମମ୍ ପଢେଇବନି ତୁ ବସେ।
ଡରୁଉନ୍ତି କିନ୍ତୁ ପଢୁନାହାନ୍ତି।
ହଁ। ଛୁଆ ଆଜିକାଲି ସବୁ
ସତରେ କଣ ଯୋଉ ବହିରେ ସବୁ ଏମିତି ହେଇଛି ମାନେ ଆ ଲେଖା ହେଇଛି ଏମିତି ସବୁ ମାନେ ପ୍ରିଣ୍ଟ କରାହେଇଛି?
ହଁ ମୁଁ ତ ଗମେଣ୍ଟ ଛୁଆ ପିଲାଙ୍କୁ ପଢ଼ଉନି ମୁଁ ଏଇ ସିବି ଏସ୍ଇ ପିଲାଙ୍କୁ ପଢଉଛି। କିନ୍ତୁ ଏଇ ତ ଦେଖଉଛି ସବୁ ମୁଁ ଦେଖିଥିଲି ଇନ୍ଷ୍ଟା ହରିକା ରିଲରେ କଣ ଇଂଲିଶ ବହିରେ ଆମର ରଜ ଦୋଳି ଗୀତ ବସେଇ ଦେଇଛନ୍ତି। ଆଉ ମାନେ ଏ କଣ ହେଇଟା ମ୍ୟାଥ ବହି ସବୁ ଅଲ୍ ମାନେ ଗୋଟେ ମ୍ୟାଥ ବହି ଅଛି ତା ସାଙ୍ଗରେ ଆଉ ଗୋଟେ କଣ ଗଣିତ ଖେଳ ଗୋଟେ କଣ ବାହାର କରିଛନ୍ତି ତାପରେ ପୁଣି ଆମର ସାହିତ୍ୟ ଗୋଟେ କଣ ବହି ଅଛି ପୁଣି ଆଉ ଗୋଟେ ସାହିତ୍ୟ ର ଗୋଟେ କଣ ବହି ଅଛି ତା ଦେହରେ ସବୁ କଣ ସେ ଯୋଉ ନିମ୍ବୁଡା ନିମ୍ବୁଡା ଗୀତ ତା ଦେହରେ ଲେ ଖାଇଛି ଆଉ ହଁ ଆଉ ପୁଣି ସାହିତ୍ୟ ବହିରେ ହଁ ସାହିତ୍ୟ ବହିରେ ପୁଣି ଉ କଣ କରୁଛନ୍ତି କହିଲେ ଏଇ ଯୋଉ ଆମର ହଁ ରୋଷେ ରେସିପି ସବୁ ରୋଷେଇ ତିଆରି କରିବ କେମିତି? କୋଉ ରୋଷେଇ କରିବ ସେଗୁଡା ସବୁ ଲେଖା ହେଇଛି। ମାନେ ଫାଲତୁ ମାନେ ବହି ଚେଞ୍ଜ୍ କରିକି ଫାଲତୁ କରିଛନ୍ତି ପୁରା।
କିଏ ସେ ଏମିତି କରିଛି ମାନେ କୋଉ ଶିକ୍ଷା ମାନେ ଏମିତି ଇଏ କରିଛି ଜାଣିପାରୁନି ମୁଁ।
ତ ମାନେ ଅଳ୍ପ ଟାଇମ୍ ଥିଲା ତମ ପାଖରେ ତ ଏଇ ବର୍ଷ ଚେଞ୍ଜ୍ ନ କରିକି ଆର ବର୍ଷ ଚେଞ୍ଜ୍ କରିଥାନ୍ତ।
ହଁ ଯାହା ଥିଲା ଯାହାବି ଆଗରୁ ଥିଲା ବହି ବହିରେ ଯାହାବି ଥିଲା ସେ ଗୋଟେ ଗୋଟେ ଗୋଟେ ସବଜେକ୍ଟ ଚେଞ୍ଜ କରିକି ନାଇଁ ଗୋଟେ ଗୋଟେ ଜବଜେକ୍ଟ ଚେଞ୍ କରିଦେଇକିରି ଆଉ ବାକି ଯାହା ଯାହାକୁ ସେମିତି ରଖିଦେଇଥାନ୍ତ ଅସୁବିଧା କଣ?
ହଁ। ଆଉ ଯଦି ବି ମାନେ ଟାଇମ୍ ନଥିଲା ଆର ବର୍ଷକୁ ଚେଞ୍ଜ୍ କରିଥାନ୍ତ ଟାଇମ୍ ନେଇକି ଚେଞ୍ଜ୍ କରିଥାନ୍ତ। ଆଉ ପୁଣି ଏବେ କହୁଛନ୍ତି ଯେ ଟିଚର ମାନେ ତାକୁ ଠିକ୍ କରିବେ ଟିଚର ମାନେ କଣ ଠିକ୍ କରିବେ, ତମେ ଯଦି ଇଂଲିଶ ବହିରେ ଓଡିଆ ପୁରେଇବ ଓଡିଆ ବହିରେ ମ୍ୟାଥ୍ ପୁରେଇବ ହିଷ୍ଟ୍ରି ପୁରେଇବ ସିଏ କଣ ଟା ଠିକ୍ କରିବେ?
ଫାଲତୁ କାମ କଲେ।
ଯଦି ବି ଭୁଲ୍ ହେଇଯାଇଛି ତାହେଲେ କରିଦିଅନ୍ତେ ନାଇଁ ଯୋଉଁ ପୁରୁଣା ବହି ଆଗରୁ ଥିଲା ସେଇ ବହି ପଢା ବୋଲି।
ହଁ।
ଶିକ୍ଷା ବ୍ୟବସ୍ଥା ମାନେ ପୁରା ଯାଇଛି ପୁରା ବେକାର। ଅବିକା ଯାଏଁବି ପିଲାଙ୍କୁ ସ୍କୁଲରେ ଦିଆହେଇନି ସବୁ ବହି ପ୍ରୋଭାଇଡ୍ କରାହେଇନି।
ନାଇଁ ଏଟା କଣ ପାଇଁ ହେଇଛି ପ୍ରାଇଭେଟ୍ ସ୍କୁଲ କୁ ଲୋକ ଶି ସେଥିପାଇଁ ଅଧିକ ଗୁରୁତ୍ୱ ଦଉଛୁ। ଛନ୍ତି ପିଲାମାନଙ୍କୁ ଭବିଷ୍ୟତ କଥା ନା। ଆଉ ସେ କାହିଁକି ମାନେ ଗମେଣ୍ଟ ସ୍କୁଲକୁ ଛାଡ଼ିବେ? କେମିତି ହବ? ଏବେ ଘରେ ଘରେ ସମସ୍ତେ ପ୍ରାଇଭେଟ୍ ସ୍କୁଲକୁ ପିଲା ଛାଡ଼ୁନାହାନ୍ତି।
ସମସ୍ତେ ତ ପ୍ରାଇଭେଟ୍ ଆଉ।
ହଁ ଆମେ ଗମେଣ୍ଟରେ ପଡ଼ିିଯାଇଥିଲୁ ଆମେ ପଟେ।
ହଁ, ମୁଁ ମ ତ ମୁଁ ଏଇଟ୍ କ୍ଲାସ୍ ଯାଏଁ ପଢିଛି ଶିଶୁ ମନ୍ଦିରରେ ତାପରେ ନାଇନ୍ ଟେନ୍ ଟା ଗାଁ ସ୍କୁଲରେ ପଢଛି।
ନାଇଁ ମୁଁ ପ୍ରଥମରୁ ପୁରା ମନେ ପଢ଼ିଛି ତାପରେ ତ ପ୍ଲସ୍ ଟୁ କଲି ଆମର ଏଠି ପି ଏନ୍ କଲେଜରେ ଆସି କଲି ଖୋର୍ଦ୍ଧାରେ।
ଓ, ହଁ। ଆମ ମାଉସୀଙ୍କ ପୁଅ ହଁ ବାହା ହେଇଛନ୍ତି ତାଙ୍କ ଘର ଭା ସେଇ ଭାଉଜଙ୍କ ଘର ବି ଖୋର୍ଦ୍ଧା। ତାଙ୍କର କୋଉ ସାଇଡ୍ କେଜାଣି ମୁଁ ଜାଣିନି ଠିକ୍ ସେ।
ହେଇଥିବ ଏପଟେ ତ ବହୁତସାରା ଯେମିତି ମୁଁ କଟକ କି ଯାଜପୁର ସେପଟରେ କିଛି ଜାଣିପାରିବେନି? ତମେ ପୁରା ଏ ଜାଣିପାରିବେ, କିନ୍ତୁ କଥାବାର୍ତ୍ତା ହେଲେ ଜାଣିହେଇଯିବ ଏଇଠି ଲୋକେସନ୍ ଟା ଅଛି କି ସେଠି ଅଛି।
ହଁ ସେ କହୁଥିଲେ ଯେ ମାନେ ତାଙ୍କର ସେପଟେ ପାହାଡିଆ, ପାହାଡିଆ ଜଙ୍ଗଲ ଏରିଆ।
ହଁ ପାହାଡ଼ର ଅଞ୍ଚଳ ଆମର। ଆମର ପାହାଡ ଅଞ୍ଚଳ, ସବୁ ପାହାଡ ସୁନ୍ଦର ଏପଟକୁ ବୁଲିବାକୁ ଆସିବ ବହୁତ ବଢିଆ ବହୁତ ଜିନିଷ ଅଛି ଏପଟେ।
ହଁ ଆଉ ଭୁବନେଶ୍ଵରେ ତ ଖାଲି ଗାଡି ଧୂଆଁ ଧୂଆଁ ଖାଇବ ତମେ ଆଉ।
ହଁ ସକାଳୁ ଗଲା ବେଳକୁ ମାନେ ଥକିକିରି ମାନେ ହଁ ଯୋଉ ବସ୍ ରେ ଗଲାବେଳକୁ ମୁଁ ସେଥିପାଇଁ ବସ୍ ରେ ଯାଏନି ଅଟୋ ରେ ପଳାଏ, ବସ୍ ରେ ଠେଲା ପେଲା ଖାଇକି ଗଲା ବେଳକୁ ଯେମିତି, ଶହେ ଶହେଟା ତ ଅଛି, ଶହେରେ ଅଧିକ ତ ଅଛି। ଏମତି ହେଲେ କଣ ହବ ଲୋକ ତ ଯେତେ ଏବେ ସେ
ସେ ତ ତାଙ୍କର ମେଞ୍ଚାଏନେଖା ନାଦିିକିନା ପୁରଉଥିବେ ପୁରା ଆଉ।
ହଁ ବହୁତ
ସେଇଟା ତାଙ୍କର ପ୍ରଫିଟ୍ ଆଉ
ହଁ ସେ ତାଙ୍କର ରହିବ ତାଙ୍କରଇସାଡ ହବ ନା। ତମେ କେତେଟା ଟିକେଟ କାଟି ପାରୁଛ କଣ?
ହଁ ହଁ ଆ ଲୋକ ଆ ଲ ଲୋକ ବି ଏତେ ସମୟ ୱେଟ କରୁନାହାନ୍ତି ତାଙ୍କର ପଳାଉଛନ୍ତି।
ରହୁ
ହଁ
ନା
ହୁଁ ମୁଁ ତ ଅଟୋରେ ପଳେଇ ଅଟୋରେ ଯାଇ ହେରି ଆସିଲା ବେଳକୁ ଅପେକ୍ଷା ହ ଦି ଗୋଟେ କ ଭିଡ଼ ଗଲା ତ ଆଉଡେ ବସ ଅନ ଦେଇ। ଯେଉଁ ବସ ଫାଙ୍କା ତ ସେବ ଚଢ଼ି ସେ
ହ ଏତେ କଣ ବସି ଥକି ଥକି ଆସିକି ପୁଣି ଠିଆ ହେଇି
ପ ଯାଇଥିବେ ତାପରେ ଲୋକ
ହ
ିବ ସେ ଛିଡା ହେବାକୁ ଜାଗା ନଥିବ ଏମିତି ବିରକ୍ତ ଲାଗେ ଘରୁକୁ ଆଇଲା ବେଳକୁ ଆଉେ ପୁ
ହଁ କଟି କଟି ଆସିଛି ଟିକେ ହଁ ହଁ ଏବେ ଆସ
ହୁଁ ନାଇଁ ସେଇଟା ହିଁ କହିଲି, ଗୋଟେ ଗୋଟେ ଲୋକ ଅଛନ୍ତି ମାନେ ସିଏ କଣ କରିବେ ନା ଲୋ ଅଛି। ଛାଡିଦେବେ ତମେ ବସ ବୋଲିକା ପୁଅ ପିଲାମାନୋନେ ଯଉମାନେ ବସିଥିବେ ଆଗରୁ
ଆଉ ଜଣେ ଜଣେ ଖୁମାଡିଆଥିବବେ ଟୋଟାଲି ଉଠିବେନି।
ନା ବା ଉଠିବେନି ପଣ ଲେଡ଼ିଜ୍ ସିଟ୍ ଲେଖା ହେଇଥିବ, ଦେଖୁଥିବେ ଲେଡ଼ିଜ୍ଙ୍କ ସିଟି ରେ ହିଁ ବସିଥିବେ -
ହ
ଉଠିବେନି ତାଙ୍କୁ କହିଲା ଯାଏ ସେ ବସ୍ ମତେ କହିବ କଣ ଗୋଟେ ଯେ ବସି ବସି ବସି ହ ହଉ ବେଳେ ବେଳେ ଅଧିକ ବିରକ୍ତ ଲାଗିଲେ କହିଦେବେ ଭ ସିଟ୍ ଛାଡ଼ିଦିଅ, ଆମେ ବସିବୁ। ମାନେ ଗୋଟେ ଅନ୍ଧ ଲୋକ ବି ଛିଡା ହେଇଥିଲେ। ମାନେ ଆସୁଛନ୍ତି ଭିନ୍ନକ୍ଷମ ଲୋକମାନେ ଅନ୍ଧ ଲୋକମାନୋନ ଚଢୁନ୍ତନ୍ତି ତମେ ଦେଖିକି ତାଙ୍କୁ ଛାଡିଦବା କଥା ନହ ସେ ସେ ତାଙ୍କ ସେଇଠ
ନା ସିଏ ଛାଡିବେନି। ଜଣେ ଜଣେ ଅଛନ୍ତି, ସେମତି ପୁଣି ଆହୁରି ଝଗଡା କରିବେ।
ହଁ ନାଇଁ ଗୋଟେ ଝିଅ ଟା କାନରେ ଏୟାରପୋର୍ଟ ମାରିକି ବସିଛି। ତାଙ୍କରି ସିଟରେ ଭିନ୍ନକ୍ଷମ ସିଟରେ ବସିଛି ଆଘରେ ପୁରା ସେ ଆଗ ପଟେ ହିଁ ଚଢିଲେ। ତମେ ତାଙ୍କୁ ସିଟ୍ ଛାଡିଦବା କଥା ନୁହଁ। କାହିଁକିନା ବସ ଭିଡ ଅଛି ସେମାନେ ଭିତରକୁ ବି ଆସି ପାରିବେନି ଭିତରକୁ ଆସି ପାରିବେନି। କୁ ଆସିଲ ହଁ ଆଉ କିଏ କାହା ସିଟି ଦେଇଦବ ତ ଆଗରେ ଛି ତମେ ଉଠିକି ବସି ପାରଲେ ହବନି। ସେମିତି କାନରେ ଦେଇକି ବସିଛି ତାଙ୍କୁ ସିଟ୍ ଛଡ଼ିଲାନି।
ହଁ
ହଉ କଣ କହିବ ଏମିତି ମାନବିକତା।
ଆଜିକାଲି ଆଉ ମାନେ ଲୋକମାନଙ୍କ ଭିତରେ ମାନବିକତା ବିବେକ ସେ ସବୁ କୁଆଡେ ଗଲାଣି। ଆଉ ନାଇଁ।
ଏମିତି ମାନେ ମଣିଷ ମାନେ ଭଲରେ ମାନେ ଏଇ ଜୀବନରୁ ତ୍ରାହିିି ପାଇବ ନିଜର ଗୋଟେ ଗାଡି କରିବ ସେଦିନକୁ ଅନେଇଛି।
ଅ।
ଆଉ କଣ ନିଜ ହାତରେ ଥିବ ସମୟ ନିଜେ ବାହାରିକି ଗଲ ନିଜେ ପହଞ୍ଚିଲ ନିଜେ ନିଜେ ଆସ। ଥିଲା ଆଉ କଣ କାହାକୁ ଅନେଇଆକୁ ନଥିବ ବସକୁ ଅପେକ୍ଷା କଲା ବେଳକୁ ବହୁତ ଇଏ ହେଉଛି। ତାପରେ ଗୋଟେ ଗୋଟେ ଟା ହଁ ବାଟରେ ରେ କିଛି ଗୋଟେ କାମ ଥିବ ତମେ ଓଲେଇ ପାରିବନି କରିପାରିବନି ମୁ ଓଲେଇଲେ
ହଁ ନିଜ ଗାଡି ହେଇଗଲେ କଣ ନିଜେ ମ ତେଲ ପକେଇଲ ନିଜ ସ୍ଵାଧୀନ ରେ ନିଜେ ଗଲ।
ସେ ତେଲ କେତେ ଯିବ ମାସକୁ ଦେଢ ହଜାର ଦି ହଜାର ମାନେ ମାତ୍ର ଖର୍ଚ୍ଚ ହବ ଯଦି ଅଫିସ କି ଯିବା ଆସିବା କରିବା ଆଉ ବେଶୀ ଖର୍ଚ୍ଚ ହବନି। ଶହେ ଟଙ୍କାରେ ତେଲ ପକେଇଲେ ସିଏ ଆରାମସେ ତିନି ଦିନ ଯିବ ଭାରି।
ହଁ।
ଆରାମସେ ତିନିଦିନ ପଳେଇବ। ସେଇଟା ହିଁ ରହୁଛି ଆଉ ଉଁ ଏ ତ ଇନକମ କେମିତି କଣ କରିବ? ସେଇଟା ଟେନସନ ଲାଗୁଛି ମୋତେ ଲାଗୁଥିଲା ମୁଁ ଡି ଡିଷ୍ଟାନ୍ସରେ ବିଇଡ଼ି କରିଥାନ୍ତି କି କଣ?
ଏ ଆନ୍ଧ୍ରବିଇଡି ଟ୍ରାଏ କରୁନାହାନ୍ତି?
ତ ପଳେଇଲାଣି ବୋଧେ ଡେଟ ଟା।
ଏବେ ଆଡମିସନ ଚାଲିଥିଲା ସାର୍ ତ ଦଉଥିଲେ। ଷ୍ଟାଟସ୍ ଦଉଥିଲେ ଏବେ ଆଉ କାଇଁ ମୁଁ ଆଉ ଜାଣିନି ସରିଗଲାଣି କି କଣ?
କେତେ କଣ ଲାଗିବ ମାନେ ଫିସ୍ କେବେ କଣ ଲାଗିବ?
ମୁଁ କରିଥିଲି ଯୋଉ ତେଇଶି ପଚିଶ ରେ ସେତେବେଳେ ଆମର ଦି ବର୍ଷକୁ ନାଇଣ୍ଟି ନେଇଥିଲେ। ଆଉ ତାପରେ ଏକ୍ସଟ୍ରା ହଁ ନବେ ନେଇଥିଲେ। ତାପରେ ପୁଣି ଏକ୍ସଟ୍ରା ଖର୍ଚ ତମର ଅଛି ଯୋଉ ଚାରିଥର ଯିବ ଏକ୍ଜାମ ଦବା ପାଇଁ ସେଇ ଚାର ଥରରେ ଆଭରେଜ ଧର ଚାଳିଶ ହଜାର ଧରିଦେବେ। ତାପରେ ଫୁଣି ପ୍ରାକ୍ଟିକାଲ ଯଦି ନହଲା ପ୍ରାକ୍ଟିକାଲ ପାଇଁ ପୁଣି ଦଶ ହଜାର ନେବେ। ତାପରେ ଆଉ ଫୁଣି ସାର୍ଟିଫିକେଟ ଦେଲା ବେଳେ ସେତେବେଳେ ଦଶ ହଜାର ଆଉ। ଇଏ ନବେ ଆଉ ଇଏ ଷାଠିଏ ଆଉ। ଷାଠିଏ ସତୁରି ଆଉ ଏବେ ତ ବଢି ଯାଇଛି ଏବେ ସେଟା ଲକ୍ଷେ କୋଡିଏ କରିଦେଇଛି। ଛନ୍ତି ନବେ ଟାକୁ ତାପରେ ଇଏ ପୁଣି ଆଉ ଷାଠିଏ ସତୁରି ଆଉ ମାକ୍ସିମମ ଦି ଲକ୍ଷ।
ଏତେ।
ହଁ।
ବହୁତ ହେଇଜାଉଛି।
ହଁ ଯାଉଛନ୍ତି ସେମିତି ପିଲା ବି ଯାଉଛନ୍ତି ଆମ ଏପଟରୁ ସେଇଥିପାଇଁ ସେମାନେ ବଢଉଛନ୍ତି ଆଉ କଣ।
ହଁ କିନ୍ତୁ ସାଙ୍ଗେ ସାଙ୍ଗେ ମାନେ ଜବ ମିଳିଯାଆନ୍ତା ହେଲେ।
ନାଇଁ ତାପରେ ଆପଣଙ୍କୁ ଆସିକି ପୁଣି ଓଟିଇ ଟି ୱଷ୍ଟେଡ୍ ସେଗୁଡା କ୍ଲିୟର କରିବାକୁ ପଡିବ।
ସେଇ ତ ତାଠୁ ଗଲେ କାହିଁକି ସିଟି ପାଇଁକା ନ ଦେଇେଇଦବ।
ସିଟି ହେଲେ ବି ସେଇ ସିଟି ଯଦି ପାଇବେ ବି ଆପଣଙ୍କୁ ପୁଣି ଓଟିଇଟି ଓଟିଇଟି କ୍ଲିୟର କରିବେ ତାପରେ ପୁଣି ଜେଟି ହେରିକା ବାହାରିଲେ ପକେଇବେ ଆଉ।
କିନ୍ତୁ ଏତେ ପଇସା ଖର୍ଚ୍ଚ ହବ ନା ସେଥିରେ।
ହଁ ସେଟା ଆମ ଗ ଓ ମାନେ ଗମେଣ୍ଟ ଟା ଆମ ଓଡିଶାରେ କରି
ହଁ ଏବେ ତ ଗଲା ସିଟି ଆପ୍ଲାଏ ଚାଲିଥିଲା ଏବେ ଜୁନ ପନ୍ଦର ରେ ସଇଲା ଆଉ। ମୁଁ କରିବି ବୋଲି ଭାବୁଥିଲି ଦେଇଥିଲି ଥରେ। କି ଜେନରାଲା କାଷ୍ଟ ପାଇଁ ମାନେ ତିନି ମାର୍କରେ କଟିଗଲି ଗୋଟିଏ ଥରଁ ଦେଇଥିଲି ଫାଷ୍ଟ ଆଟେଣ୍ଡ ଦେଇଥିଲି। ସେକେଣ୍ଡ ଥର ଦେଲିନି ପକେଇଲିନି ଆଉ। ଭାବିଲି ହଁ ପୁଣି ମାନେ ଦି ବର୍ଷ ପୁଣି ନେବାକୁ ପଡ଼ିବ ଟ୍ରେନିଂ ତାପରେ ଟ୍ରେନିଂ ପରେ ପୁଣି ଦେବି ଏକଜାମ ପୁଣି ଏକଜାମ ବାହାରିଲା ଏକଜାମ ସରିଲା ପରେ ଦିଟା ଏକଜାମ କ୍ଲିୟର କରିବାକୁ ପଡିବ। ତାପରେ ପୁଣି ବାହାରିବ ଯେତେଳେ ଭାକେନ୍ସି ସେତେବେଳେ ପୁଣି ଏକଜାମ ଦେଇକି ପୁଣି ପାସ୍ କରିବାକୁ ପଡିବ। ସିଏ ପା ପାଲା ହେଇପାରିବନି ସ ତାଠୁ ଭଲ ହେବେ ଇନକମ କର କିଛି ପଇ